ଆଜ୍ଞା ବନ୍ଧୁ ନମସ୍କାର।
ଆଜ୍ଞା ବନ୍ଧୁ ନମସ୍କାର କେମିତି ଅଛନ୍ତି?
ଆଜ୍ଞା ବନ୍ଧୁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ମୁଁ ମଧ୍ୟ ବହୁତ ଭଲ ଅଛି। ଆଉ ଏତେ ଦିନ ହେଲାଣି ତ ଟିକେ କଥାବାର୍ତ୍ତା ହେଇନି ସେଥିପାଇଁ ଭାବିଲି ଟିକେ ଫୋନ କରିଦବା।
ଆଜ୍ଞା ନିଶ୍ଚିତ ଭାବରେ ମୁଁ ବି ବହୁତ ଭଲ ଅଛି ଯା ଆପଣ ମନେ ପ ମନେ ପକେଇ ସମୟ କଲ କଲେ ବହୁତ ଖୁସି ଲାଗିଲା। ଆଉ ଆପଣଙ୍କର ଏବେ କଣ କେମିତି ଚାଲିଛି ଦୈନନ୍ଦିନ ଜୀବନ କାର୍ଯ୍ୟ କ୍ଷେତ୍ର?
ଆଜିକା ଦୈନନ୍ଦିନ ଜୀବନ ଯଦି କହିବି ତ ଆଜି ମୋର ମମ କାର୍ଯ୍ୟ କ୍ଷେତ୍ରରେ ଯୋଉ ଗାଡିଟି ଆସେ ଆଜି ମୁଁ ଶୋଇ ପଡିଥିଲି ଆଉ ଗାଡିଟି ମୋର ଆଜି ଫେଲ ହେଇଗଲା ମୁଁ ଆଜିକ ଯାଇ ପାରିଲିନି ମୋର ଅ କହ କହିଲେ ଯୋଉ ଅଫିସ ର ଯୋଉ ଟାଇମ ଥିଲା ମାନେ କାର୍ଯ୍ୟକ୍ରମର ଯୋଉ ଟାଇମ ଥିଲା ଛଅଟା କିନ୍ତୁ ମୁଁ ଯାଇ ସେଠି ପହଞ୍ଚିଲି ସାତଟା। ଆପଣ ଜାଣିପାରୁଥିବେ ମୁଁ ଆଜି କୋଉ ଅବସ୍ଥାରେ ଯାଇଛି।
ଆଜ୍ଞା ନିଶ୍ଚିତ ଭାବରେ ଜଣା ପଡୁଛି।
ଆଜ୍ଞା। ତାପରେ ଆଉ ଗୋଟେ ଅସୁବିଧା କଣ କି ଆମ ଏରିଆରେ ରାସ୍ତା କାମ ଚାଲିଛି ଯୋଉଟା କି କି ମୁଁ ଜାଣିନଥିଲି। ଆଉ ଗୋଟା ଗୋଟେ ରାତିରେ ସେମାନେ ରାସ୍ତାର ପୁରା ଏକଦମ ଅ ହୋଲିଆ ଚେଞ୍ଜ କରିଦେଇଛନ୍ତି ରାସ୍ତାରେ ଆଉ ମାନେ ଗୋଟେ ମଣିଷ ଯିବା ଅବସ୍ଥାରେ ସେ ରାସ୍ତା ତା ନାହିଁ ପୁରା ଖୋଳତାଡ଼ କରିଦେଇଛନ୍ତି। ସିଏ ଆଉ ଗୋଟେ ଅସୁବିଧା ପୁଣି ମୁଁ ଆଜି ଯୋଉ ଗାଡି ଟି ବୁକ୍ କଲି ଆଉ ଥରେ ଆମର ଯେମିତି ଆପଣ ଜାଣିଥିବେ ଚାଲିଛି ଏବେ ରାପିଡ ଆଉ ଉବର ବୋଲି ସିଏ ଆସିକି ଗୋଟେ କିଲୋମିଟର ତଳେ ଛିଡା ହେଇଛି ବାହାରେ। ମତେ ଚାଲି ଚାଲି ଯିବାକୁ ପଲା ତ ଆଜି ବହୁତ କଷ୍ଟର ସହିତ ମୁଁ ଆଜି ଅଫିସ ଟି ଯାଇଛି ତାପରେ ସେଠୁ ତ ଆଜି କିଛି ବି କାମ ନଥିଲା କାହିଁକି ନା ଆଜି ମୋର ଗୋଟେ ଅ କାର୍ଯ୍ୟକ୍ରମର ଟ୍ରେନିଂ ର ଶେଷ ଦିନ ଥିଲା ତ ଆଜି ବାସ୍ ଖାଲି ଏମିତି ବୁଲାବୁଲି କରି ଖାଇ ପିଇ ମୁଁ ପଳେଇ ଆସିଲି ଚାରିଟା ସୁଧା ଆସିକି ପହଞ୍ଚି ଗଲି କିଛି କାମ ନଥିଲା ତଥାପି ଆମକୁ ଆଜି ରହିବାକୁ ପଡିଲା। ଚାଷ ଦିନ ବୋଲି ତ ଚାରିଟାରେ ଆସି ପହଞ୍ଚି ମୁଁ ଶୋଇ ପଡିଥିଲି। ଆଉ ଅଫିସ ରେ ଏମିତି ଟିକେ ଆଜି ଖାଇ ଦେଇେଇଥିଲି ଚିକେନ ଫ୍ରାଏ ରାଇସ୍ ହଁ ସୋଇକି ଉଠଲା ମତେ ଯେତେବେଳେ ମୁଁ ଆପଣଙ୍କୁ ପ୍ରଥମେ ମେସେଜ କରିଥିଲି ସେତେବେଳେ ମତେ ଟିକେ ଇଛା ହେଲା ଚାହା ପିଇବାକୁ ଯିବା ପାଇଁ ମୁଁ ଜାଣିନି ଯେ ବାହାରେ ବର୍ଷା ହଉଛି ବୋଲି। କି ମୁଁ ଦେଖିକି ମଧ୍ୟ ଯାଇନି ଯେ ବର୍ଷା ହଉଛି। ଆଉ ଅଳ୍ପ ଅଳ୍ପ ବର୍ଷା ହଉଥିଲା ମୁଁ କହିଲି ଯାଇ ଟିକେ ଚାହା ପିଇ ଦେଇେଇକି ପଳେଇଆ ଆସ ଯାଇକି ଟିକେ ଚାହା ଆଉ ଏଠି ଆମର ଟିକେ ଓଡିଶା ଷ୍ଟାଇଲ ରେ ଗୋଟେ ନୂଆ ଗୋଟେ ଖୋଲିଛି ସେ ଟିକେ ପକୁଡି ମାନେ ତେଲୁଗୁ ଲୋକ କିନ୍ତୁ ସେ ଟିକେ ଦଉଛନ୍ତି ପିଆଜ ପକୁଡି ଟାଇପ ରେ ସେ ଟିକେ ବନଉଛନ୍ତି। ସେଟାି ଟିକେ ଭଲ ଲାଗୁଛି ଖାଇବା ପାଇଁ ତ ଯାଇକି ଟିକେ ଚାହା ଆଉ ପକୁଡି ଆଉ ପିଆଜି ସେଟା ଟିକେ ଖାଇ ଦେଇକି ପଳେଇଆସିଥିଲି। ଆଉ ଯେତେବେଳେ ଆପଣ କହିଲେ ବାହାରେ ଅଛି ସେତେବେଳେ ଜୋରଦାର ବର୍ଷା ହଉଥିଲା। ଆଉ ବର୍ଷାରେ ମଧ୍ୟ ମୁଁ ଟିକେ ଆଜି ଓଦା ହେଇ ଯାଇଥିଲି। ସେଠୁ ଆସିକି ଟିକେ ମତେ ଅ ମାନେ ଟିକେ ଭଲ ଲାଗୁନଥିଲା ଯେହେତରେ ଟିକେ ଉଦା ହେଇଯାଇଥିଲି ତ ମତେ ଟିକେ କେମିତି ଶୀତ ତ ଲାଗୁଥିଲା ଲାଗୁଥିଲା କି ଦେହ ଖରାପ ହେଇଯିବ ବୋଲି। ସେଠୁ ଆସିକି ତାପରେ ବସିଲି ତାପରେ ଭାବିଲି ଆଜି କଣ ଖାଇବି? ଆଉ ଆଜି ତ ଆମର ଯେମିତି କିି ହଷ୍ଟେଲ ରେ ଫ୍ରାଏ ରାଇସ୍ଇ ଯୋଉଟା ମୁଁ ଖାଏନି ସେଠୁ ଶା ଘୋଷ ରୁ ଗୋଟେ ସୋର୍ ମ ଅର୍ଡର୍ କରି ଖାଇଦେଲି। ବାସ୍ ଏପରି ଭାବରେ ଦିନଟେ ଆଜି କଟ୍ ଲା କାଲି ପହର୍ଦିନ ତ ଛୁ ଟି ଅଛି ଦୁଇ ଦିନ୍‌ ଦେଖିବା କଣ କରିବା ଆଉ ଆଜି ଆପଣଙ୍କର କେମ୍ ତି କଟ୍‌ଲା ରାତିରେ ଆପଣଙ୍କର ରାତ୍ରି ଭୋଜନ କଣ ହେଇଛି?
ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କର ତ ଯୋଉ ଦୈନନ୍ଦିନ ଜୀବନ ଟା ଯୋଉ ଯାଇଚି ମତେ ଲାଗୁଚି ସକାଳୁ ହିଁ ଆପଣଙ୍କର ବହୁତ ଅସୁବିଧାରେ କଟିଚି। ଉ ସେଥିପାଇଁ ଆପଣଙ୍କୁ ଦିନ ସାରା ଏବେ ହଇରାଣ ହବାକୁ ପଡିଚି ତ ମୋର ବି ଦୈନନ୍ଦିନ ଜୀବନ ସେମ୍ ତି କିଛି ଶେଷ୍ ନଥିଲା ଯେହେତୁ ଶ ଟଙ୍କାରେ ଚାର୍ ଟା କର୍ମକ୍ଷେତ୍ରୁକୁୁ ଯିବାର ଥିଲା। ତ ସକାଳୁ ଉଠି କ ଦୈନନ୍ଦିନ ନିତ୍ୟକର୍ମ ସାରି କର୍ମକ୍ଷେତ୍ରକୁୁ ଗଲୁ। କର୍ମକ୍ଷେତ୍ରରୁ ଆସିଲା ପରେ ଚାରିଟା ହେଇ ଗଲାଣି ଯେହେତୁ ଟିକେ ମୁଣ୍ଡ ବ୍ୟଥା ହଉଥିଲା ତ ଆମେ ସାଡେ ପାଁଶ୍ ଟାରେ ଶୋଇ ସାତଟାରେ ଉଠିଲୁ ଉଠି ଏବେ ଯେ ତ ମୁଁ ଆଉ ମୋର ବନ୍ଧୁ ଆଳୁ ପରଟା ଖାଇଆ ପାଇଁ ମନ ହେଲା। ତ ଆଳୁ ପର୍ ଟା ରେ ପ୍ରସ୍ତୁତ କରିଥିଲୁ। ଏବେ ଜଷ୍ଟ ଆପ ଖାଇସାରି ଆପଣ ଯେହେତୁ କଲ କଲେ ତ ଆପଣଙ୍କ ସହିତ କଥା ହଉଛି।
ଯା ହଉ ଶୁଣି ବହୁତ ଭଲ ଲାଗିଲା ଯେ ଆପଣ ଆଜି ଆଳୁ ପରଟା ଖାଇଛନ୍ତି ଆଉ ଶୁଣିି ବହୁତ ଭଲ ମଧ୍ୟ ଲାଗୁଛି ଆଉ ମୁଁ ମଧ୍ୟ ଚେଷ୍ଟା କରୁଛି ଆଳୁ ପରଟା ବନେଇବା ପାଇଁ କେବେ ଚେଷ୍ ଟା କରିବି ଭାବୁଚି ଯେହେତୁ ମର ଦୁଇ ଦିନ୍ ଛୁଟି ଅଛି। ତ ଆପଣ କିପରି ଭାବରେ ଆଳୁ ପରଟା ପ୍ରସ୍ତୁତ କରିଥିଲେ ମତେ ଯଦି ଟିକେ ଆପଣ ଟିପ୍ସ ଟିକେ ଦିଅନ୍ତେ ମୁଁ ମଧ୍ୟ ବହୁତ ଖୁସି ହୁଅନ୍ତି।
ଆଜ୍ଞା ଯେମ୍ ତି କିି ଆଳୁ ପରଟା ଯୋଉଟା ରହୁଚି କାହିଁକିନା ସାଧାରଣତଃ ଆଳୁ ପରଟା ଯୋଉ ସମସ୍ତେ କରନ୍ତି ଖାଲି ଆଳୁଟାକୁ ଆପଣ ସିଜେ ଦେଲେ ସିଜେଇକି ସେଥିରେ ପିଆଜ ମସ୍‌ଲା ଯାହା ବି ପକ୍ ଲଙ୍କାଗୁଣ୍ଡ ହଉ ଧଣିଆ ଲଙ୍କାଗୁଣ୍ଡକୁ ଲୁଣ ପକେଇ ଗୋଳେଇ ଦେଇ ଆଳୁଟା ଯୁଟା ଆପଣ ଚକୁଟି ଥାନ୍ତି ଅ ଟାଟା ତା ଭିତରେ ଆପଣ ପୁର ମିଶା ପୁର ଦେଇକି ବେଲି ଦିଅନ୍ତି କିନ୍ତୁ ମୁଁ ଆ ମତେ ଯେମ୍ ଭଲ୍‌ ଲାଗେ କି ଆଳୁଟାକୁ ଦଳି ଦେଇ ଲୁଣ ଆଉ ଲଙ୍କାଗୁଣ୍ଡ କିଛ୍ ପକେଇ ଦେଇ ତାକୁ ଛାଡିଦବେ ଛାଡିକି କିଛି ପିଆଜ ଟମାଟୋ ଧଣିଆ ପତ୍ର ଜିରା ସବୁ ନେଇଯିବେ। କିଛି କଞ୍ଚା ଲଙ୍କା ମଧ୍ୟ ଗାଟିଦେବେ ଗୋଟେ କଡେଇରେ ଟିକେ ତେଲ ପକେଇବେ ତେଲ ପକେଇ ଜିରା କଞ୍ଚାଲଙ୍କା ପକେଇବେ। ପକେଇ ପିଆଜ ପକେଇବେ ପିଆଜ ଟିକେ ନାଲି ନାଲି ହେଇ ସାରିଲା ପରେ ତ କଟା ହେଇଥିବା ଟମାଟୋ କୁ ଆପଣ ପକେଇବେ ପକେଇଲେ ଟମାଟୋ ହେଇସାରିଲା ପରେ ଯାହାବି ଅପ୍ ପଣ ମସଲା ଗୁଣ୍ଡ ଖାଇଆକୁ ଭଲ୍‌ ପାଆନ୍ତି ମ୍ୟାଗି ମସ୍‌ଲା ଯେତେ ପକେଇ ସୁନ୍ଦର ଲାଗିବ। ଯଦି ଆମେ ଚିକେନ ମସଲା ହଉ କି ଗରମ ମସଲା ହଉ ଯଦି ପକେଇବେ ସିଏ ବି ସୁନ୍ଦର ଲାଗିବ। ପକେଇ ସାରିଲା ପରେ ଯୋଉ ଆଳୁଟା ଆପଣ ଚକୁଟିକି ରଖିଥିବେ ତା ଭିତରେ ପକେଇ
ଆଜ୍ଞା।
ଏପରି ଭିତରିଏ।
ଆଚ୍ଛା ଆଚ୍ଛା ତ ଏହିପରି ଭାବରେ ଆଳୁ ପରଟା ଆମେ ପୁର ଭିତର ଦେଇ ବନିଆ
ଆଜ୍ଞା ତ ଆପଣ ଟମାଟୋ ପିଆଜ୍‌ ଦେଇକି ଯଦି ଆପଣ ପୁରା କଡେଇରେ କରିକି କରିପାରିବେ ନହେଲେ ଆପଣ ସାଧାରଣତଃ ଦଳିକି ହାତରେ କରିପାରିବେ ତ ଆପଣଙ୍କୁ ୟା ଭିତରୁ କୋଉଟା ବେଶୀ ଭଲ ଲାଗେ? ଆଗୁରୁ କେବେ ଆପଣ ଏଇ ପ୍ରଣାଳୀରେ ଚେଷ୍ଟା କରିଥିଲେ ଖାଇବା?
ଆଜ୍ଞା ମୁଁ ଯେମ୍ ତି କହିବି ମୁଁ ତ କେବେ ନିଜେ ବନେଆକୁ ଚେଷ୍ଟା କରିନି। ଆ ମୁଁ ଯେତେଥର ବାହାରୁ ଖାଇଚି ଆଳୁ ପରଟା ଉଁ, ତ ଏଇଭଳିଆ ଭାବରେ ମାନେ ଯେମିତି ଆପଣ କହିଲେନି କି ହେଲା ଅ, ଗୋଟେ ଜାଗାରେ ଖାଇଥିଲୁ, ଯେମିତି ଆପଣ ପ୍ରଥମେ କହିଲେ ଯେ ହାତରେ ଆଳୁ ସିଝେଇ ଦେଇକି ତାପରେ ତାକୁ ରଖିକି ସେମିତି କଞ୍ଚାରେ ପକେଇକି ଯୋଉ କରିଥିଲେ ସେଟା। ସେଟା ବି ଖାଇଥିଲି। ଆଉ ଯେମତି କହିଲେ ମସଲା ପ୍ରିପାରେସନ୍ ମାନେ ପ୍ରସ୍ତୁତ କରିକି କରିବା ସେଟା ମଧ୍ଯ ଖାଇଥିଲି। ଆ ଆପଣ ଯୋଉଟା କହିଲେ କି ଦ୍ୱୁତୀୟ ପ୍ରଣାଳୀ ସେମିତି ମୋତେ ଅଧିକ ଭଲ ଲାଗେ। ଆଉ ତା ଦେହରେ ଯଦି ଆମେ ଟିକେ ଯୋଉ ଦହି ଯଦି ଥଣ୍ଡା ଦହି ବି ଯଦି ଲଗେଇକି ଖାଇଲେ ଭଲ ବି। ମୋତେ ଆପଣଙ୍କର ଦ୍ଵିତୀୟ ପ୍ରଣାଳୀଟି ବହୁତ ଭଲ ଲାଗିଲା। ତ ମୁଁ ସେଇ ପ୍ରଣାଳୀରେ ହିଁ କେବେ ଗୋଟେ ବନେଇବା ପାଇଁ ଚେଷ୍ଟା କରିବି।
ଆଜ୍ଞା ନିଶ୍ଚିତ ଭାବରେ ଆପଣ ବନାନ୍ତୁ ଖାଆନ୍ତୁ ମଧ୍ୟ। ଭଲ ମଧ୍ୟ ଲାଗିବ ମୁଁ ଭାବୁଛି। ତ ଆପଣଙ୍କର ଏବେ ଯୋଉ ଯେମିତି କହିଲେ ଆପଣଙ୍କର ଦୁଇ ଦିନ ଏବେ କର୍ମ କ୍ଷେତ୍ରରୁ ବିରତି ଅଛି। ଆପଣଙ୍କର କଣ କେମିତି ଯୋଜନା ରହୁଛି?
ଆଜ୍ଞା ତ କହିବାକୁ ଚାହିଁବି ଯେ ଯେମିତି କିି ମୁଁ ଆପଣଙ୍କୁ ଆଗରୁ ମଧ୍ୟ କହିଥିଲି ଯେ ଶନିବାର ରବବାର ହେଲେ ସ ପ୍ତାହରେ ଯୋଉ କପଡା ଥାଏ ତାକୁ ସବୁ ସଫା କରିବାକୁ ପଡେ। ଆ, ଯେମିତିକି ଆମଭ, ଏବେ ବର୍ଷା ହଉଛି ତ ଟିକେ ଜଲଦି ସଫା କରିବାକୁ ପଡିବ ନହେଲେ ଯ- ଲୁଗାପଟା ଗୁଡ଼ିକ ଜଲଦି ଶୁଖିବନି। ଦି ତିନି ଦିନ ତାକୁ ପକେଇବାକୁ ପଡିବ। ତ ଭାବୁଛି କି କାଲି ସକ ଖାଳୁ ମୁଁ ସବୁବେଳେ କଣ କରେ କି ଶନିବାର ଦିନ ଯଦି ମୋତେ ସମୟ ନ ହୁଏ। ତ ଶନିବାର ରାତିରେ ସଫା କରି ରବବାର ଦିନ ସକାଳୁ ନେଇଆସେ। ବା ରବବାର ସଖାଳୁ ସଫା କରିକି ରବବାର ଚାଟା ବେଳକୁ ନେଇଆସେ ତ ଭାବୁଛି କି କାଲି ସ ଖାଳୁ ଜଲଦି ଉଠି କାହିଁକିନା ଯେହେତୁ ଶନିବାର ରବବାର ଅଛି ସବୁ ପିଲାଙ୍କର ଛୁଟି ଥିବ ପ୍ରାୟ ତ ତ ସେମାନେ ମଧ୍ୟ ତାଙ୍କର କାମ କରିବେ। ତ ମୁଁ ଭାବୁଛି କି କାଲି ମୁଁ ସଖାଳୁ ଉଠି ଆଗେ ଲୁଗା ସଫା କରଦେବି। ସଫା କରି ଶୁଖେଇଦେବି। ଆଉ ନିଜର ସବୁ କାମ ପ୍ରାୟତଃ ଭାବୁଛି ସାରିଦେବି। କାହିଁକି ନା ରବବାର ଦିନ ଆକ୍ଚୁଲି ରେ ଆମର ଯୋଉ କର୍ମକ୍ଷେତ୍ର ଅଛି କର୍ମକ୍ଷେତ୍ର ତରଫରୁ ଏକ ସ୍ଵତନ୍ତ୍ର ମହୋତ୍ସବଟିଏ ଅ, ଆମର ଯୋଗାଡ କରାଯାଇଛି ତ ସେଇଥିରେ ଆ ମେ ଆଉ ଆମର କିଛି କର୍ମ କ୍ଷେତ୍ରର ମାନେ ଅଫିସ୍ ର ବନ୍ଧୁ ମାନେ ଭାବିଛୁ କି ପ୍ରଥମ ଥର ଯାଇ ଛି ଗୋଟେ ନୂଆ ଜିନିଷ ର ଅନୁଭୂତି ସ୍ମୃତି ସଂଗ୍ରହ କରିବା ପାଇଁ। ତ ଭାବୁଛି କି ରବବାର ଦିନ ଯେହେତୁ ଦିନ ବେଳା ଅଛି ସାଢେ ବାରଟା ରୁ ଅଢେଇଟାରେ ଆମକୁ ଏଣ୍ଟ୍ରି କରିବାର ଅ ଛି ତାପରେ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଅଛି। ତ ଯେହେତୁ ମୁଁ ରବବାର ଯଦି ମୁଁ ସେପଟେ ଗଲି ତ ମୋତେ ଆଉ ସମୟ ମିଳିବ ନାହିଁ। ଭାବୁଛି କାଲି ସବୁ କ-ସାରି ଦେଇ କାମ ସବୁ ସାରିଦେବି। ଆଉ ରବବାର ଦିନ ଟିକେ କିଛି ଗୋଟେ ନୂଆ ଜିନିଷ ଟିକେ ଦେଖିବାକୁ ଯିବୁ ବୋଲି ଭାବିଛୁ ଆଉ, ତ ଏଇ ସବୁ ମୋର ଯୋଜନା ଅଛି ଦୁଇ ଦିନ ପାଇଁ।
ଯୋଜନା ଟି ଅଛି, ଯେତିକି ଆପଣ କହିଲେ କି ରବବାର ଦିନ ଆପଣଙ୍କର କର୍ମ କ୍ଷେତ୍ରରେ ଅଛି କଣ କିଛି ନାଚ ଗୀତ ର କାର୍ଯ୍ୟକ୍ରମ ରହୁଚି? ନା କିଛି ଅ, କର୍ମକ୍ଷେତ୍ର ବିଷୟରେ କିଛି କାର୍ଯ୍ୟକ୍ରମ ରହୁଛି?
ହଁ। ଆଜ୍ଞା ଯେମିତି କହିବି କି ସବୁ ଆମର ଯେତିକି ବେସରକାରୀ କମ୍ପାନୀ ରହିଲା ସେମାନେ ବର୍ଷରେ ଥରେ ଏକ ମହୋତ୍ସବ ଦେଇଥାନ୍ତି ସବୁ କମ୍ପାନୀରେ ଯେ ସରୀ କ-କର୍ମ କ୍ଷେତ୍ରରେ ଯେତିକି ଜଣ ଅ, କାର୍ଯ୍ୟରତ ଲୋକ ପିଲାମାନେ ଅଛନ୍ତି। ତ ଯେହେତୁ ମୁଁ ଏବେ ଯୋଉ କମ୍ପାନୀରେ ମାନେ କର୍ମକ୍ଷେତ୍ର ରେ ଜଏନ୍ କରିଛି। ତ ସିଏ ମଧ୍ୟ ଏକ ଦଉଛି କିନ୍ତୁ ସେ କମ୍ପାନୀ ମଧ୍ୟରେ ଦଉନି ସେ କମ୍ପାନୀ ବାହାରେ ଏକ ଖାୟ ପେୟ ଯୋଜନା କରିଛନ୍ତି। ତ ଆମକୁ ବାହାରକୁ ଯିବାକୁ ପଡିବ ଆମକୁ କିଛି ସ୍ଵତନ୍ତ୍ର ନମ୍ବର ଦିଆଯାଇଛି ବା ଆମର ଏମ୍ପ୍ଲଇ ଆଇଡି ସହିତ ଆମକୁ କିଛିସ୍ଵତନ୍ତ୍ର କୋଡ ୱାର୍ଡ ଦିଆଯାଇଛି ଯୋଉ ଆମେ ଲୋକେସନ ରୁ ଯାଉଛୁ ସେଇଟା ଆମେ ଯାଇକି ସେଠି କହିଲେ ଆମକୁ ଏ ଣ୍ଟ୍ରି ମିଳିବ ତ ସେହିପରି ଭାବରେ ବାହାର ଜାଗାରେ ହିଁ ପାଳନ କରା ମାନେ ଯୋଉ ଯୋଜନା କରାଯାଇଛି ଅଫିସ ମଧ୍ୟରେ କରାଯାଇନି। ତ ସେଇଟା ଗୋଟେ କିଛି ନୂଆ ଜିନିଷ ଯେହେତୁ ମୁଁ ଆଗରୁ ଯେତିକି ବି ସବୁ କର୍ମ କ୍ଷେତ୍ରରେ ବା କର୍ମ କାର୍ଯ୍ୟାଳୟରେ କାମ କରିଛି ମତେ କେବେ ସେମତି ସୁଯୋଗ ମିଳିନି ତ ପ୍ରଥମ ଥର ଭାବିଲି କିଛି ଗୋଟେ ନୂଆ ଜିନିଷ ଅଛି ମୁଁ ତ କେବେ ଯାଇନି ଟିକେ ଯାଇ ବୁଲି ଆସିବା କେମିତି କଣ ଚାଲିଛି ଆଉ।
ଆ ଆଜ୍ଞା ନିଶ୍ଚିତ ଭାବରେ କାହିଁକି ନା କର୍ମ ତ କର୍ମ କ୍ଷେତ୍ରକୁ ତ ଆମକୁ ସବୁଦିନ ଯିବାକୁ ପଡିବ। ଏମିତି କିଛି କିଛି ମନୋରଞ୍ଜନର କାର୍ଯ୍ୟକ୍ରମ ମଧ୍ୟରେ କଲେ ମନକୁ ବି ଶାନ୍ତି ମିଳିବ ନିଜକୁ ବି ବହୁତ ଆନନ୍ଦ ଲାଗିବ। ଭଲ ଲାଗିଲା ଆପଣଙ୍କଠୁ ଶୁଣିକି କାହିକି ନା ଆମ ତ ତ କର୍ମ ଖେତ୍ରରେ ସେମିତି କିଛି ବିଶେଷ କାର୍ଯ୍ୟକ୍ରମ ହଉନି। ତ ମୁଁ ଯେମିତିକି ଆପଣଙ୍କୁ ଆଗରୁ କହିଥିଲି ଯିବା କଥା ତ ଆପଣ ୟା ପୂର୍ବରୁ କହୁଥିଲେ କି ଆପଣଙ୍କର ଘରକୁ ଯିବାର ବି କିଛି ଯୋଜନା ଥିଲା ତ ଆପଣଙ୍କର ଘରକୁ କେବେ କଣ ଯାଉଛନ ତି ନା ଯାଉନାହାନ୍ତି ଏବେ?
ଆଜ୍ଞା ନିଶ୍ଚିତ ଭାବରେ ଘରକୁ ତ ଯିବାର ମୋର ଯୋଜନା ରହିଛି। ଅ ଯେମିତି ମୁଁ ଆପଣଙ୍କୁ କହିଥିଲି କି ମୋର କର୍ମକ୍ଷେତ୍ର ଉପରେ କିଛି କାମ ଥିଲା କିନ୍ତୁ ଯେହେତୁ ମୁଁ କର୍ମ କ୍ଷେତ୍ରରୁ ଏବେ ମୋର କିଛି ଛୁଟି ମତେ ଦେଉନାହାନ୍ତି। କାହିଁକି ନା ମୋର ନୂଆ ନୂଆ ଟ୍ରେନିଂ ଆରମ୍ଭ ହେଇଛି ବୋଲି ତ ସେ କହୁ କି ଦୀର୍ଘ ତିନି ସପ୍ତାହ ପରେ ଯାଇକି ମୋତେ ଦେଖିବେ ଛୁଟି ମିଳିବ କି ନାହିଁ। ତ ସେଇ ହିସାବରେ ମଧ୍ୟ ମତେ ଟିକେ ଦେଖିବାକୁ ପଡିବ ଆଉ ସେଥିପାଇଁ ମଧ୍ୟ ମୁଁ ଘରକୁ ଯିବାଟା ଏତେ ପର୍ଯ୍ୟନ୍ତ କିଛି ମାନେ ଅ କିଛି ନିବିଡ଼ ଭାବରେ କିଛି ବି ମୁଁ ଡିସିଜନ ନେଇ ନିଜେ କଣ କରିବି ପଚାଶ ପ୍ରତିଶତ ପଚା ପ୍ରତିଶତରେ ରହିଛି ଦେଖାଯାଉ ଆଗକୁ କଣ ହଉଛି।
ଆମେ ଯେହେତୁ କର୍ମ ଖେତ୍ର କୁ ଯାଉଛନ୍ତି କର୍ମକ୍ଷତ୍ର ହିସାବରେ ହି ଆମକୁ ଚଳିବାକୁ ପଡିବ। ଦେଖନ୍ତୁ ଆପଣଙ୍କୁ ଯଦି ଦଉଛନ୍ତି ଛୁଟି ଯାଆନ୍ତୁ ଆପଣ କିଛି ଘରେ ପରିବାର ବର୍ଗଙ୍କ ସହିତ କିଛି ସ୍ମୃତି ବି ଆପଣ ନିଅନ୍ତୁ ଭଲ ଲାଗିବ ଆପଣଙ୍କୁ ବି ଆନନ୍ଦ ଲାଗିବ। ତ ଏବେ ତାହେଲେ ଆପଣଙ୍କର ଏବେ ଯିବାର କିଛି ଡିସିସନ ହେଇନାହିଁ ଆଉ ଯେମିତି କିି ଆପଣ କହିଲେ ରାତିିରେ ଆପଣ ଫ୍ରାଏ ରାଇସ୍ ଖାଇ ନଥିଲେ ତାହେଲେ ହଷ୍ଟେଲ ରେ।
ଆଜ୍ଞା ମୁଁ କହିଲି ଯେମିତିକି ହଷ୍ଟେଲ ର ଫ୍ରାଏ ରାଇସ୍ ମତେ ପସନ୍ଦ ନୁହଁ। ଆଉ ମୁଁ ଦିନରେ ଖାଇଥିଲି ଆଜି ପାଖାପଖି ଯେହେତୁ ସକାଳୁ ମୁଁ ଯେମିତି କହିଲି ଆପଣଙ୍କୁ ବହୁତ କଷ୍ ଯାଇଥିଲ ତ ଖାଲି ଛତୁଆ ଖାଇକି ଯାଇଥିଲି। ଆଉ ଯାଇ ସେଠି ମତେ ବହୁ ଜୋରେ ଭୋକ ଲାଗିଲା ବାରଟା ସାଢେ ବାରଟା ବେଳେ। ତ ମୁଁ ଯାଇକି ବାରଟା ବେଳେ ଖାଇଦେଲି ଟିକେ ଫ୍ରାଇଡ ରାଇସ୍ ସେଠି ଚିକେନ ଆଉ ଏଗ୍ ଫ୍ରାଇଡ ରାଇସ୍ ଟିକେ ଖାଇଦେଲି ସେଠି ମୋତେ ବହୁ ଜୋରେ ଭୋ କ ଲାଗିଲା ମୁଁ କହିଲି ଯଦି ମୁଁ ଆଜି ଭାବିଲି କି ମୁଁ କିଛି ଏଣୁ ତେଣୁ ମ୍ୟାଗି ବନେଇକି ବା କିଛି ଖାଇଦେବି। ତାପରେ କହିଲି ନାଇଁ ମ ଯେହେତୁ କାଲି ଛୁଟି ଅଛି ମତେ ଆଜି ରାତିରେ ଏ ନିଦ ହବନି ମତେ ଆଉ ଭୋକ ଲାଗିବ। ସେଠୁ ମୁଁ କହିଲି ବିରିୟାନୀ ବି ମତେ ଖାଇବାକୁ ଇଚ୍ଛା ହଉନି। ତ ସେଥିପାଇଁ ଗୋଟେ ସୋର୍ମା ଗୋଟେ ଅର୍ଡର କରିଦେଇଥିଲି ସା ଘୋଷ। ନାମନି ଏଇଠି ଏକ ହୋଟେଲ ଟି ଅଛି। ତ ସେଇଠୁ ମୁଁ ମଗେଇ ଦେଈ ଖାଇଥିଲି।
ଶୁଣେ ଆପଣ ଯେମିତି କହିଲେ କି ଆପଣଙ୍କର କାଲି ପରଦିନ କର୍ମ କ୍ଷେତ୍ର ରେ ବିରତି ଅଛି। ମୋର ମଧ୍ୟ ସୋମବାର ଦିନ ବିରତି ଅଛି ବିରତି ତ ନାହିଁ ମୁଁ ଛୁଟି ନେଇଚି। ତ ଯଦି ସମ୍ଭବ ପର ହେଲା ତ ମୁଁ ଚେଷ୍ଟା କରିବି ରବି ରବିବାର ଦିନ ସନ୍ଧ୍ୟା ବେଳେ ଆପଣଙ୍କୁ ଯାଇ ଦେଖ ଦେଖା ସାକ୍ଷାତ କରିବା ପାଇଁ ତ ଆପଣ ସେତେବେଳେ କିଛି କାର୍ଯ୍ୟରେ ବ୍ୟ ବ୍ୟସ୍ତ ଥିବେ ନା ଆଜ୍ଞା ଆଜ୍ଞା ଆପଣ ତ ରବିବାର ଦିନ କହିଲେ ନା। ଆପଣ ବ୍ୟସ୍ତ ଥିବେ ବୋଲି।
ନାଇଁ ନାଇଁ ସେମିତି କିଛି ବ୍ୟସ୍ତ ନାଇ କାହିଁକି ଯେହେତୁ ଆପଣଙ୍କୁ କହିଦି ମୁଁ ଖାଲି ନୂଆ ଜିନିଷ ଗୋଟେ ଯାଉ ଛି ମାନେ ଅନୁଭବ କରିବା ପାଇଁ। ଯେ ମତେ କେମିତି ଲାଗୁଚି ତ ମୁଁ ଯେମିତି କହିଲି କି ସେଟା ରାତିରେ ନାହିଁ ଦିନରେ ହିଁ ଅଛି। ତ ଦିନ ବାରଟାରୁ ନେଇ ସନ୍ଧ୍ୟା ପାଞ୍ଚଟା ଯାଏ ତ ମୁଁ ତ ପୁରା ରହିବିନି ଖାଲି କିଛି ସମୟ ପାଇଁ ଯିବି ତ ଆପଣ ଆସନ୍ତୁ ଆରାମସେ ମୁଁ ଏମିତି ଯୋଜନା କରିଛି ର କି ମୁଁ ଦିନ ସାଢେ ବାରଟାରେ ଯାଇ ହୁଁ ଗୋଟେ ରୁ ଦିଟା ଭିତରେ ମୁଁ ପଳେଇ ଆସିବି ବୋଲି।
ଆଜ୍ଞା ଯଦି ଆପଣ ପଳେଇ ଆସୁଛନ୍ତି ତ ନିଶ୍ଚିତ ଭାବରେ ଆପଣ ମତେ ଜଣାନ୍ତୁ? ମୁଁ ବି କର୍ମ କ୍ଷେତ୍ରରୁୁ ସରିଲା ପରେ ଚାରିଟା ପରେ